ଆଜ୍ଞା ଶୁଭ ସନ୍ଧ୍ୟା ନମସ୍କାର। କୁହନ୍ତୁ ଭଉଣୀ।
ଆଜ୍ଞା ମୁଁ ଆଛି ଅ ସାଧାରଣତଃ ଟିକେ ଚାଷ ମୃତ୍ତିକା ବିଷୟରେ କିଛି ଟିକେ ଆପଣଙ୍କ ସହିତ ଆଲୋଚନା କରିବା ପାଇଁ ଚାହୁଁଥିଲି।
ଆଜ୍ଞା ମୂର୍ତ୍ତିକା ବିଷୟରେ କୁହନ୍ତୁ।
ଆଜ୍ଞା ମୃତ୍ତିକା ଆମର ମୁଁ ଗୋଟେ ଜାଗାରେ ମାନେ ଅଛି ଯୋଉଠି କି ଆମର ବିଜ୍ଞାନ ଗବେଷଣାଗାର ସେଠି ଆମର ମୃ ମୃତିକା ପରୀକ୍ଷା କରାଯାଏ।
ହୁଁ ମୂର୍ତ୍ତିକା ପରୀକ୍ଷା କରାଯାଏ।
ସେଠି ବିଭିନ୍ନ ପ୍ରକାର ଉ ଜାଗା ସ୍ଥାନରୁ ଆସୁଛି ଆମର ମାଟି ଆସୁଛି ଯୋଉଟା ଆମେ ପରୀକ୍ଷା କରିକି ତାର କଣ ରହୁଛି ମାଟିର ଉର୍ବରତା ରହୁଛି ଉଦ୍ରତା କେମିତି ରହୁଛି କେଉଁ ଚାଷ କଲେ ଭଲ ହ ବ ଏ ସବୁ ବିଷୟ ଆମେ ଏ କରୁଛୁ। ତ ଆଉ କିଛି ବାଟରେ ଆମେ ବି ବହୁତ ଜିନିଷ ଦେଖିବା ମାନେ ଦେଖିବାକୁ ପାଉଛୁ ମାଟି ଧୀରେ ଧୀରେ ପ୍ରଦୂଷିତ ହଉଛି। ଯେମିତି ଆମର ବାୟୁମଣ୍ଡଳ ପ୍ରଦୂଷିତ ହଉଛି। ମା ମଧ୍ୟ ଏବେ ବହୁତ ପରିମାଣରେ ପ୍ରଦୂଷଣ ହଉଛି। ତ ଆମେ ସେ ପ୍ରଦୂଷ ଜଣ ଙ୍କୁ ରୋକିବା ପାଇଁ କିପରି କି ଉପ୍ ଉଁ ପଦକ୍ଷେପ ନବା ବା କଣ କରିବା।
ହଁ।
ସେମିତି କିଛି ଆଲୋଚନା ଆପଣଙ୍କ ସହିତ କରିବା ପାଇଁ ଚାହୁଁଛି।
ଓହୋ। ତାହେଲେ କୁହନ୍ତୁ ଆଲୋଚ ତନେ ଚାଲନ୍ତୁ ଆରମ୍ଭ କରିବା।
ଆଜ୍ଞା ମୃତ୍ତିକା ଆମର ତ ଯେମିତି ଆମ ଆମ ପାଇଁ ବାୟୁମଣ୍ଡଳ ବା ବାୟୁ ଯେତିକି ଆମ ପାଇଁ ଦରକାର ମୃତ୍ତିକା ମଧ୍ୟ ବହୁତ ଆବଶ୍ୟକତା ତାର ରହୁଛି ଆମେ ଘର କରିବା ଠାରୁ ଆରମ୍ଭ କରି ଗଛ ଲଗେଇବା ଠାରୁ ଆରମ୍ଭ କରି ମୃ ଏ ତା ଉପରେ ବହୁତ ବିଭିନ୍ନ ଭାବରେ ଆମେ ନିର୍ଭରଶୀଳ ଅ ଅଛନ୍ତି ତ ମୃତ୍ତିକା ଏବେ ଯୋଉ ଲୋକମାନେ ଅ ଧୀରେ ଧିରେ ଅଧିକ ଅତ୍ୟଧିକ ପ୍ରଦୂଷଣ କରୁ ଛନ୍ତି ଯାହାଦ୍ଵାରା ବହୁତ ଆମର କ୍ଷତି ମଧ୍ୟ ହଉଛି ତାପରେ ଆମେ
ତାପରେ ଚାଷ ଜମିରେ ଯୋଉ ସାର ମସଲା କୀଟନାଶ କ ଔଷଧ ସବୁ ଉଁ ମାନେ ଦିଆଯାଉଛି ବ୍ୟବହୃତ ହଉଛି ହୁଁ ତା ଦ୍ଵାରା ବି ମାନେ ମାଟି ପ୍ରଦୂଷଣ ହଉଛି
ମୃତ୍ତିକା ର ଉର୍ବରତା କ୍ଷୟ ହଉଛି
ଉର୍ବରତା କ୍ଷୟ ହଉଛି ବର୍ଷ ବର୍ଷ ଧରି ସେଇ ରାସାୟନିକ ପଦାର୍ଥ ଗୁଡି କ ବ୍ୟବହାର କ ଫଳରେ ମୃର୍ତ୍ତିକାରେ ସେସବୁ ର ପରିମାଣ ବୃଦ୍ଧି ପାଇ ମୃର୍ତ୍ତିକାରେ ବାସ କରୁଥିବା ଅଣୁ ଜୀବ ଓ ଜିଆ ଇତ୍ୟାଦି ପ୍ରାଣୀ ମାନଙ୍କୁ ପ୍ରଭାବିତ କରୁ କରୁଥାଏ
ହଁ ଯାହା ଦ୍ଵାରା କି ମାନେ ଆମ ମାଟିରେ ଯୋଉ ଉପକାରୀ ଜୀବ ଯୋଉମାନେ ରହୁଛନ୍ତି ସେମାନେ ଧୀରେ ଧୀରେ ସେମାନଙ୍କର ଯୋଉ ସୁବିଧା ଆମେ ପାଆନ୍ତି। ସେଗୁଡିକ ନଷ୍ଟ ହେଇଯାଉଛି। ଯା ଦ୍ଵାରା ମାଟିର ବିବିଧତା ମଧ୍ୟ କ୍ଷୟ ହଉଛି ମୃତ୍ ମୃତ୍ତିକା ପ୍ରଦୂଷଣ ମଧ୍ୟ ହେଉଛି।
ହୁଁ।
ଆଉ ତା ସହିତ ଲୋକମାନେ କଣ ଯେମିତି ମୃତ୍ତିକାରୁ ପୋଷକ ଅଭାବ ହେଲେ ଆମେ ଯୋଉ ଚାଷ ଯୋଉ କରୁଛେ ଚାଷ କରିକିି ହିଁ ଆମର ଭାରତ ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ ତ ଆମେ ମୃତ୍ତିକା ପ୍ରଦୂଷଣ ହବା ଦ୍ଵାରା ସିଧାସଳଖ ଭାବରେ ଲୋକ ଲୋକମାନଙ୍କର ଶରୀର ଉପରେ ମଧ୍ୟ
ପ୍ରଭାବ ପଡୁଛି।
ଯେମିତି ଆମେ ଯୋଉ ମାଟିରେ ଯୋଉ କହିଲେ ଆପଣ ଯୋଉ ଜିନିଷ ରାସାୟନିକ ସାର କୀଟନାଶକ ଯୋଉ ଲୋକମାନେ ବ୍ୟବହାର କରୁଛନ୍ତି ସେଥିରୁ ଯୋଉ ଖାଦ୍ୟ ଜନିତ ଜିନିଷ ଆମେ ଚାଷ ଉପାଦାନ କରୁଛେ ସେଗୁଡିକ କଣ ଖାଇକି ଲୋକ ଲୋକମାନେ ବିଭିନ୍ନ ପ୍ରକାର ରୋଗରେ ମଧ୍ୟ ପୀଡିତ ହଉଛନ୍ତି।
ହଁ।
ତା ସହିତ ଅ ଗୋରୁ ଗାଈ ଅନ୍ୟାନ୍ୟ ପଶୁ ପକ୍ଷୀ ମାନେ ସେମାନେ ମଧ୍ୟ ବିଭିନ୍ନ ରୋଗ କବଳରେ ପଡୁଛନ୍ତି।
ହୁଁ।
ଆଉ ତାପରେ କଣ ନା ଯାହା ଆମେ ଗୋଟେ ଜିନିଷ ମୃତ୍ତିକା ପ୍ରଦୂଷଣ ହେବା ସହିତ ମାନେ ଯଦି ଯେମିତି ଆମ ବାୟୁମଣ୍ଡଳରେ ଲୋକ ଗଛ ସଂଖ୍ୟା ବଢିଲେ ଅମ୍ଳଜାନ ପରିମାଣ ଟା ବଢୁଛି କିନ୍ତୁ ଯଦି ମୃ ଟିକେ ଆମର ନଷ୍ଟ ହଉଛି ମୃତ୍ତିକା ଉ କ୍ଷୟ ହେଉଛି। ଥିବା ମୃତ୍ତିକାର ଆମେ ପ୍ରଦୂଷଣ କରୁଛେ। କିନ୍ତୁ ନୂତନ ମୃତ୍ତିକା ସୃଷ୍ଟି ହେବା ପାଇଁ ବହୁତ ବର୍ଷ ଲାଗେ। ହେ। ମୃତ ମୃତ୍ତିକା ସୃଷ୍ଟି ଏକ ମନ୍ଥର ପ୍ରକ୍ରିୟା ଯୋଉଟା କି ବହୁତ ମାନେ ଶହ ଶହ ବର୍ଷ ଅପେକ୍ଷା କଲେ ଆମକୁ ଗୋଟେ ମିଲିମିଟର ମୃତ୍ତିକା ଆମେ ତିଆରି କରିପାରିବା ତ ଏଥିପାଇଁ ଯାହାଦ୍ଵାରା କହୁଛି ଲୋକମାନୋନେ ଏବେ ଯେମତି ବହୁତ କଳକାରଖାନା କରିକି? ଏ ସେ କଳକାରଖାନାରୁ ବାହାରୁଥିବା ଆବର୍ଜନା ଗୁଡିକୁ ବର୍ଜ୍ୟବସ୍ତୁ କୁ ବାହାରେ ଫୋପାଡୁଛନ୍ତି ଅ ସାଧାରଣ ଅ ଲୋକମାନଙ୍କର ଯୋଉ ମାଟି ଜମି ଯୋଉ ରହୁଛି। ତାରି ଉପରକୁ ସେ କଳ କାରଖାନା ର ବର୍ଜ୍ୟ ବସ୍ତୁ ହେଲା ବା ଅପରିଷ୍କାର ଜଳ ହେଲା ତାକୁ ଛାଡି ଦଉଛନ୍ତି ହଁ।
ବି ରୋଗରେ ପୀଡିତ ହଉଛନ୍ତି।
ସେଇ ମାଟିରେ ହଁ ଜଳ ବି?
ହୁଁ ଜଳ ବିି? ପ୍ରଦୂଷିତ ହଉଛି। ସେ ସେ ଜଳକୁ ଆମେ ରୋଷେଇରେ ବ୍ୟବହୃତ କି ପାନୀୟ ଜଳରେ ବ୍ୟବ ବ୍ୟବହାର କଲାଠୁ ଆମେମାନେ ବି ମାନେ ମଣିଷ ମାନେ ବି ଯୋଉ ରୋଗରେ ପୀଡିତ। ହଉଛନ୍ତି ତା ସହିତ ପଶୁମାନେ ବି ରୋଗରେ ପୀଡିତ ହଉଛନ୍ତି। ଯେମିତି କି ଆମର ଗାଈ ଗାଈ ସେ ତ ନଈର ନଦୀର ପାଣି ପିଇବେ ଯେହେତୁ ନଦୀର ପାଣି ପିଇବେ ସେ ରୋଗରୁ ପୀଡିତ ହେବେ ତାଙ୍କ ଦେହରେ ଥିବା ରୋଗ ତାର ବାଛୁରିକି ହବ ଆଉ ଯେହେତୁ ଆମେ ତାର କ୍ଷୀର ବ୍ୟବହାର କରୁ। ତ ସେ ତାହା ଦ୍ଵାରା ଆମ ଦେହକୁ ବି ସେ ରୋଗଟା ଆସିଯିବ।
ହଁ ସଂକ୍ରମିତ ହବାର ଯୋଉ ସମ୍ଭାବନା
ରହୁଛି।
ତାପରେ ଧୀରେ ଧୀରେ ମୃତ୍ତିକାର ଆର୍ଦ୍ରତା ମଧ୍ୟ ହ୍ରାସ ହଉଛି ଜଙ୍ଗଲ କ୍ଷୟ କରୁଛନ୍ତି ଲୋକମାନେ ତ ଏବେ ସବୁ ଜାଗାରେ ଗଛ କାଟି ନିଜ ନିଜର ଘର ତିଆରି କରୁଛନ୍ତି କିଏ କାରଖାନା ତିଆରି କରୁଛନ୍ତି ରାସ୍ତା ଘାଟ ତିଆରି କରୁଛନ୍ତି। ଯାହା ଦ୍ଵାରା କଣ ନା ଆମର ମୂଲ୍ୟବାନ ଯୋଉ ପୃଷ୍ଟ ମୃତ୍ୟୁ ତିକା ରୋହୁଚି। ତାର କ୍ଷୟ ହଉଛି ତାପରେ ଯେମିତି କିି ଲୋକମାନେ ପାହାଡ ପର୍ବତ ସବୁ କାଟିବା ଦ୍ଵାରା କଣ ଆମର ପରିବେଶ ଯୋଉ ଆମର ରୋହୁଚି ଉ ପରିବେଶ ପରିବର୍ତ୍ତନ ହଉଛି ନା ଯେମିତି କିି? ଆଗରୁ ଯୋଉ ପ୍ରକାରର ମାନେ ଆମର ସବୁଜ ଉୁଁ ଆମ ପୃଥିବୀକୁ କଣ? ଯୋଉ ଜିନିଷ ଆମର ସବୁ
ଅମ୍ଲଜାନ ଯୋଗଏ ହଁ।
ସେ ସବୁ ଧୀରେଧୀରେ କମି ମଧ୍ୟ ଲାଗିଚି।
ଆମେ କିଣା ଖାଦ୍ୟ ଖାଉଛେ। ପ୍ରାୟତଃ କିଣା ଖାଦ୍ୟ ଉପରେ ନିର୍ଭର କରୁଚେ ବାହାର ଜିନିଷ ବାହାରୁ ଆସୁଥିବା ପନିପରିବା ଖାଉଛେ ଯୋଉଟା କି ଆମେ ନିଜ ବାଡ଼ି ଦେକି ଆମର
ଶୁଣିଥିବେ ଯେମତି ଲୋକ ଲୋକମାନେ ଆମ୍ବକୁ ପଚେଇବା ପାଇଁ ବିଭିନ୍ନ ପ୍ରକାର କେମି କେମିକାଲ ୟୁଜ କରିକି କି ରାସାୟନ ୟୁଜ୍ କରିକି ବ୍ୟବହାର କରିକି ତାକୁ କୁ ଜଲଦି ପଚେଇ ଦଉଛନ୍ତି ପ୍ଲାଷ୍ଟିକ ଚାଉଳ ପ୍ଲାଷ୍ଟିକ ଅନ ଏ ସବୁ ଲୋକମାନଙ୍କୁ ଖାଇବାକୁ ଦୋଉଚ ଦଉଛନ କ୍ଷୀରରେ ମଧ୍ୟ ମାନେ ହଁ। ମିଶଉଛନ୍ତି ବିଷାକ୍ତ ହଁ ବିଷାକ୍ତ ଜିନିଷ ମିଶଉଛନ୍ତି।
ଯାହା ଫଳରେ ସେମାନଙ୍କ
ହଁ କୁହନ୍ତୁ କୁହନ୍ତୁ।
ଯାହା ଫଳରେ ସେମାନଙ୍କୁ ତ ଲାଭ ହଉଛି କିନ୍ତୁ ବହୁ ମାନେ ଜଣଙ୍କୁ ଲାଭ ହବା ଆ ହେତୁ ଆମ ବହୁତ ଜଣଙ୍କୁ ହ ମାନେ କ୍ଷତି ହଉଛି। ବହୁତ ଜଣଙ୍କର କ୍ଷତି ହଉଛି।
ଏବେ ସମସ୍ତେ ବାଣିଜ୍ୟ ବ୍ୟବସାୟ କରିକି ଚାଷ ଉପରେ ଏତେ ମାନେ ଧ୍ୟାନ ଦଉନାହାନ୍ତି ଯାହାଦ୍ଵାରା ସମସ୍ତେ କିଣା ଖାଦ୍ୟ ବାହା କିଣିଲେ ଖାଇଲେ। ତ ସମସ୍ତ ରୋଗରେ ମଧ୍ୟ ପୀଡିତ ହଉଛି ଛନ୍ତି
ଆଗରୁ ବହୁତ ଚାଷ କରୁଥିଲେ ଏବେ ଚାଷ କରୁନାହାନ୍ତି। ତାପରେ ଗଛ କାଟିବା ଦ୍ୱାରା ଆମର ପାହାଡ଼ ଯେଉଁ ବଡ଼ ବଡ଼ ପାହାଡ଼ ଅଛି। ସେ ସବୁ ମାଟି କୁ ଚାପିକି ଧର ରେ ମୂଳ ଯଦି ଗଛ ଆମେ କା କାଟି ଦେଲେ ତାପରେ ବର୍ଷା ହେଲା ବେଳ କୁ ମାଟି ଗୁଡା ସବୁ ପାଣିରେ ଗ ମାନେ ବହି ଯାଉଛି ଧୋଇ ହେଇ ଯାଉଛି ଯେହେତୁ ଆମର ମାନେ ପାହାଡ ର ହଁ ହଉଛି।
ହଁ ମୃତ୍ତିକା କ୍ଷୟ ଅଧିକ ପରିମାଣରେ ହଉଛି। ପ୍ରଥମେ ତ ସେଥିପାଇଁ ମୃ ମୃତ୍ତିକାକୁ ଯଦି ଆମେ ଗୋଟେ ମୃତ୍ତିକା କ୍ଷୟ ହଉଛି ମୁ ସଚେତନ ଯଦି ଲୋକମାନେ ହେଇ ମୃତ୍ତିକାକୁ ସଂରକ୍ଷଣ କରିବାକୁ ଚେଷ୍ଟା କରିବେ ସବୁଠାରୁ ବଡ ମାନେ ଏଠି ଅବଦାନ ହଉଛି ଉଦ୍ଭିଦ ମାନଙ୍କର। ଯଦି ଗଛ ସଂଖ୍ୟା ଅଧିକ ରହିବ ମାଟି କ୍ଷୟ ଧିରେ ଧିରେ କମିବ।
ଧିରେ ଧିରେ କମିଯିବ।
ହଁ ମାନେ ଯେମିତି କି ମାଟି ଉପରେ ଉ ଉଦ୍ଭିଦ ବଢିବା ଦ୍ଵାରା ସେଗୁଡିକର ଚେର ମାଟି ଭିତରେ ଏକା ଜା ଜାଲୋକ ସୃଷ୍ଟି କରେ। ଯାହାଦ୍ୱାରା ସହଜରେ ବର୍ଷା ଜଳ ପ୍ରଭାବରେ ସେଗୁଡିକୁ ଭାସିଆକୁ ଦିଏ ନା।
ତାକୁ ଜାବୁଡିକି ଧରେ। ଥାଏ ଯେତେବେଳେ ବର୍ଷା ହେଲା କି ବନ୍ୟା ହେଲା ବନ୍ୟା ହେଲେ ବେଶୀ ଧୋଇ ହୁଏନି।
ହୁଁ। ଦ୍ଵାରା ମାଟିର ଆର୍ଦ୍ରତା ମଧ୍ୟ ବଢେ ମୃତ୍ତିକାର କଣା ଗୁଡିକୁ ପରସ୍ ପର ସହିତ ବାନ୍ଧି ରଖେ।
ବାନ୍ଧି ରଖେ ତାପରେ ଜଙ୍ଗ ଲ ରହିଲେ ଆମର ଗଛ ବି ରହିଲେ ତା ଦ୍ଵାରା ଆମର ବନ୍ୟ ପ୍ରାଣୀମାନେ ବି ଭଲ ଭାବରେ ତା ଭିତରେ ରହିପାରିବେ ନହେଲେ ବନ୍ୟପାଣୀ ଆସି କିରି ଗାଁ ଗଣ୍ଡାରେ ବୁଲିକିରି ସେଠି ମାନେ କଣ କରୁଛନ୍ତି କ୍ଷୟକ୍ଷତି କରୁଛନ୍ତି ବହୁତ କୃଷିଙ୍କ ମାନଙ୍କର ତାଙ୍କର ଧାନ ଖାଇଯାଉଛନ୍ତି କି ଫସଲ ଖାଇଯାଉଛନ୍ତି ନଷ୍ଟ କରୁଛନ୍ତି
ହୁଁ ମାନେ ବିଭିନ୍ନ ପ୍ରକାରରେ ଅଙ୍ଗାଅଙ୍ଗୀ ଭାବେ ଭାବରେ ସବୁ ଜଡିତ ଆମେ ଯଦି ଯେମିତି ଦେଖିବା ବାୟୁ ପ୍ରଦୂଷଣ ହଉଚି, ବାୟୁ ପ୍ରଦୂଷଣରୁ ଜଳ ପ୍ରଦୂଷଣ ହଉ ଚି ଜଳ ପ୍ରଦୂଷଣରୁ ମୃତ୍ତିକା ପ୍ରଦୂଷଣ ମଧ୍ୟ ହଉଛି, ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁ-
ସ୍ ସବୁ କିଛି ପ୍ରଦୂଷଣ ହେଲା ବେଳକୁ ଲୋକମାନାନଙ୍କର ମାନେ ସୁ ସ୍ଵାସ୍ଥ୍ୟରେ ଅଁ ମାନେ କଣ ସ୍ଵାସ୍ଥ୍ୟ ଖରାପ ହଉ ଚି
ହଁ। ଆଉ ଓଦା ମାଟିରେ ଯେମତି ଛୋଟ ଛୋଟ ଗୁଳ୍ମ ମାନେ ବଢନ୍ ଏ ସେମାନେ ବଞ୍ଚି ରହିକି କଣ ନା ମାଟି ଉପରେ ଏକ ସବୁଜ ଚାଦର ଭଳିଆ
ଆଜ୍ଞା।ହଉ ଠିକ ଅଛି ମ୍ୟାଡାମ ଆପଣଙ୍କ ସହି ସହିତ କଥା ହେଇ ବହୁତ ଭଲ ଲାଗିଲା ମୁଁ ଟିକେ ପରେ ଆପଣଙ୍କୁ କଥା ହଉଛି।
ଆଚ୍ଛା ଆ
ଧନ୍ୟବାଦ କଥା ହେଇକି ବହୁତ ଭଲ ଲାଗିଲା ନମସ୍କାର।